ହାଲୋ। ହାଲୋ। ହାଲୋ ହାଲୋ।
ହାଲୋ।
ହୁଁ ହାଲୋ।
ହଁ ହାଲୋ ହାଲୋ। ହୁଁ କଁ କ
ଶୁବୁଚି କହ?
କଣ କହୁଥିଲୁ ସେଥିବେଳେ କହ ହଁ। ଦି ହଜାର ଟଙ୍କାର ଥିଲା ଦିଦିକୁ ମାଗିଥିଲୁ।
ହଁ ମୁଁ ଦେଇଦେଲି ତାକୁ ସକାଳେ ଆଉ ହଁ ତାକୁ ଆଜି ସକାଳେ ଦେଇଦ ପଠେଇଦେଲି ତାପ
ହୁଁ।
ମୁଁ ଆଉ ନେଇନି ସୁମି ପାଖରେ ଥିଲା ତାବି ସେନଥିଲା ସବୁ କ୍ୟାସ୍ ତାମୁଁ କ
କଲି ଆଉଥରେ ସେଇଠୁ କରିଦେଇକି ଟ୍ରାନ୍ସଫର ଆଉ କମି ଯାଇଚି ଆଉ ହଜାରେ ଅଛି ସେଇଥିପାଇଁ ଏବେ ଆଉ କରିନି କରିଚି ଦିଟାନା ତିନିଟା କରଚି।
ହଁ ହଁ।
ଟିକେ ଅଧକ କଲ୍ କଲେ ଭଲ ଲାଗୁଚି। ଦି ହଜାର ନେଲେ ଟିକେ ଭଲ ଲାଗୁଚି କମରେ ନେଲେ
ହୁଁ ମୁଁତ ଆଜି ବାରଶହ ବାରଶହ ତିନିଟା କେତେ ନେଇଚି ଆଉ ହଜାର ହଜାର ହଜାର
ହୁଁ ଗୋଟେ ଦିନରେ ବା ପଛିନା? ତ ଆଉ ଯଦି ସେତିକି ମିଳିଗଲାତ ଭଲ କଥା ଦି ହଜାରେ ନେଲେ ସେଇଥିପାଇଁ।
ସେ ଛପନ ଟଙ୍କା ଧରିଚି ନାଇଁକି।
ଆଉ
ହୁଁ ଦୁଇ ଦୁଇ ହଜାର ଛପନ ଟଙ୍କା ନଥାଉଛି ଦୁଇ ହଜାର।
ହଁ। ହଁ ହଁ ଖାଉଛି।
ହ
ଦେଖିବା
ଚରିଲାଣି
କାଲି ଆଉ ଟିକେ ଭଲେ କଣ
ରୋଷେଇ
କଣ ଖରା ହଉଛି। ହଁ ଯାଉଛି ନା ଆଜି ସକାଳେ ଥିଲା। କଣ ଚାଲିଚ ସ୍କୁଲ ବନ୍ଦ ହେବାକୁ ଅଛି ତାର ଆଁ ଶୁଭିଲାନି।
ସୁମି ଯା ମ ସିଏ। ଆଁ ଯାଉନି ଖୋଜୁନି କି ଯାଉନି।
ସେ ଖୋଜୁନି ଏକା ମେନ୍ କଥା। କହିଲି ବା ତା ହାତ ପାହାନ୍ତାରେ ସବୁ ହବାର ଅଛି।
ହେଲେ ତାକୁ ହଁ ନାଇଁ ଏ ବଡ ମତେ ଯୋଉ କହିଲେ ସେଇଟା ମୁଁ କହିଦେଇଛି। ଥାନ୍ତି ହେଲେ ମତେ ମତେ ପଇସା ବେଶୀ ଦରକାର ତ ସେଥିପାଇଁ ମୁଁ ଯିବି ନହେଲେ। କହି ଦେଇଥାନ୍ତି ତାକୁ।
ହଁ ତତେ ଏବେ ଦରକାର ନା। ଯେହେତୁ ତୋର ଗୋଟେଗା କଣ ହେଇଯିବ କି? ଘର ଭଡ଼ା ଆରେ ମୁଁ ଯୋଉ ଯାଉନି କି ଏବେ ସେ ଯୋଉ ବିଡି କଲେଜ ଯାଉନି। ତାଙ୍କ ସାମ୍ନା ଘରେ ହେଲା ଆଉ ଗୋଟେ ଲେ କ୍ଚର ଘର ଆଉ ଗୋଟେ ଲେକ୍ଚର ଘର ସେ ସାର୍ ତତେ କହୁଥିଲି ବୋଧେ ତା କହୁଥିଲେ ବୋଲିକି ଆଗରୁ କହିଛି ବୋଧେ ତ ତାଙ୍କେ ମ ତା ଙ୍କେ ଅ ସେଦିନ ବି ତାଙ୍କ ମ୍ୟାଡ଼ାମ ବି କହିଲେ ପହର ଦିନ ତାଙ୍କ ଘରୁ ଆସିଲେ ତ ତାଙ୍କ ମ୍ୟାଡାମ ବି କହିଲେ ଆମ ଝିଅକୁ ଟିକେ ପଢେଇ ଦିଅ ପଢେଇ ଦିଅନ୍ତୁ ମୁଁ କହିଲି ନା ନାଇ ଇ ମତେ ଟାଇମ୍ ହଉନି ମ୍ୟାଡାମ ନହେଲେ କିଛି ନାଇଁ ଯାଇ ଥାନ୍ତି ଏଥର କହିଲେଣି ନା ଟିକେ ଟାଇମ ଦି ମାସ ଟିକେ
ଦୁଇ ସେ
ନେଟ ନେଟୱର୍କ ପାଉନି।
ସେ ଯୋଉ ତା ସହ ମିସେଇକି ପଢେଇ ଦେ
ତା ସହ ହଁ ଆଉ ଜଣକୁ କହୁଥିଲେ। ତତେ କହୁନଥିଲି ତ ତାଙ୍କେ ମତେ କହିଥିଲି ମ ଆଗରୁ ୟା ପାଖକୁ ଯିବାକୁ। ସବୁବେଳେ କହୁଥିଲି ବୋଧେ କେଜାଣି ମୋର ମନେ ନାହିଁ। ତ ତାଙ୍କ ମ୍ୟାଡାମ କହିଲି ଆଗରୁ ବି କହୁଥିଲୁ ନା ମ୍ୟାଡାମ। ସ ଆମ ଝିଅକୁ ଟିକେ ଦେଖନ୍ତୁ ନାଇଁ ଟାଇମ୍ ହଉନି ଧରିଛି ଟ୍ୟୁସନ ତିନିଟା ବୋଲି କହିଦେଇଥିଲେ। ପହର ଦିନ ବି ତାଙ୍କ ମ୍ୟାଡାମ କହିଲେ ମୋ କଥା କଥା ତ ଶୁଣୁନି ଘରେ ବେଶୀ ଗେହ୍ଲା ହଉଛି ଆଉ ଟିକେ ଧର ଅ ଧରି ଦିଅନ୍ତୁ ଦି ମାସ ନହେଲେ ପଢେଇ ଦିଅନ୍ତୁ ସେତିକି ସାଙ୍ଗେସାଙ୍ଗେ ଧ ଦେଲା ଏବେ କିଛି ଧରିଲେ ଭଲ ହୁଅନ୍ତା। ମୋ କଥା ଶୁଣୁନି ମୁଁ କହିଲି ନାଇଁ ମ୍ୟାଡ଼ାମ ଟାଇମ୍ ହିଁ ହଉନି। କାଲି ବି ମୁଁ ସାର୍ ଥିଲେ ବାହାରେ କଲେଜ ଗଲେ ଏଠି ବାହାରିଥିଲେ କହିଲେ ଆମ ଝିଅ ଟିକେ ଧରିଦିଅ। ନା କଣ କହୁଛନ୍ତି ଧରିଦିଅନ୍ତ ଟିକେ କେତେ ପଢେଇ ଦିଅନ୍ତି ତା ସହ ସିି ମିଶେଇକି ନ ସିଧରେ ସରିଲେ ଏପଟେ ଟିକେ ଆସନ୍ତୁ। ମୋ ନାଇଁ ସାର୍ ଟାଇମ ହଉନି ନହେଲେ ଆସିଥାନ୍ତି କିଛି କଥା ନାଇଁ ନା ନାଇଁ ଟିକେ କାଢନ୍ତୁ ଟାଇ ନହେଲେ ନହେଲେ ମୁଁ ନାଇ ସାର୍ ଆଉ କାହାକୁ ବୁଝି ଦେବି କି ଆଉ କି ଆସିଲେ ହବ କି ଚଳିବ କି ନହେଲେ ବୁଝି ଦେଇଥା ବୁଝିଦେବି ନା ନାଇଁ ଆଉ କାହା ପଢା କେମିତି ଥିବ କଣ ନାଁ ସେ ଛୋଟ ଛୁଆ ତ ପଢା କଣ ଶ ପଢେଇବେନି କି ଭଲ ପଢେଇବେ ନା ନାଇଁ ତମେ ଟିକେ ହେଇଥିଲେ ସିଧି ଧରିଦେଲା ସାଙ୍ଗେ ସାଙ୍ଗେ ତମେ ଟିକେ ପଢିଥାନ୍ତ ମୁଁ କହିଲି ହଁ ଯେ ନାଇଁ ସାର୍ ମତେ ଟାଇମ ନାଇଁ ନହେଲେ କିଛି ନାଇଁ ପଢିଥାନ୍ତି ବୋଲି ନାହଁ ହଉ ଆଉ ବୋଲି କହିଲେ କହିଲେ ନହେଲେ ଆଉ କୋଉଠି ଯାଉଛ ମୁଁ ସେ ଆଛି ସାର୍ ସେପଟେ କଲେଜ ପଢା ଆଉ ଗୋଟେ ପିଲା ଟେ ନାହିଁ ମୋର ଗାଁକୁ ପଳେଇଛି ସ ଆସିଲେ ତାକୁ ଫେର ପଢେଇବି। ନା ହଁ ଆଉ ନହେଲେ ସେ ପ ନେଲେ ଆଉ ଆଉ କାହାକୁ ପଠେଇ ଦିଅନ୍ତୁ ମୁଁ କହିଲି ନାଇଁ ନାଇଁ ସେଇଟା ବର୍ଷ ଦେଢ ବର୍ଷ ହେଲାଣି ଉପଟେ ହେଲାଣି ଧରିଚ ତାଙ୍କେ ମାନିବେନି ଏମିତି କହିଲି ଆଉ କାହାକୁ ପଠେଉ ଦିଅନ୍ତୁ। ହଁ ତମ ତ ପିଲା ତ ତମ କଥା ଯଦି ଶୁଣୁନି ନାଇଁ କହୁଛନ୍ତି ପରା ତମେ ଏକା ଆସବୋଲେ ମୁଁ ଯାଇପାରିବିନି। ସେଇୟା ତ ସେହି ତାକୁ କାହାକୁ କହିଦେଇଥାନ୍ତି ପାଖ ତ
ସୁମେଘା ଯାଇଥାତା ସିଏ ଏ ଯାଉନି ଯାହାବି ନା
ହୁଁ ସେଇ ହେଲା କଥା।
ମୁଁ କାଲି ଟିକେ ଦୀପା ମ୍ୟାଡାମ ଙ୍କୁ ସକା ସତ ମ୍ୟାଡ ଟିକେ ଫୋନ କରି ତାଙ୍କ ଟିଉସନ କଥା କଣ କହୁଛନ୍ତି ନହଲେ ମତେ ଟ୍ୟୁସନ ଖୋଜିବି ଜଗି ଜଗି ଏବେ ତିନି ଚାରି ମାସ ଗଲା। ବେକାରୀଆ
ହଁ ନାଇଁ ତୁ କହିବୁ ମ୍ୟାଡ଼ାମ ମୁଁ ଆଉ ଗୋଟେ ଧରିଦେଲିଣି ବୋଲି କହିବୁ ତୁ କରେ ନା ତୁ କଣ ପାଇଁ କରିବୁ ତୁ ତୋ ଆଡୁ କେତେଥର କଲୁଣି କାହିଁ ଖାଲି ଦେହ ଖରାପ ବୋଲି ତତେ ବତଉଛନ୍ତି ତୁ କଣ ପାଇଁ କରୁଛୁ ଚୁଛା କୁ? ବେକାରିଆ ତା ଭାବୁଥିବେ ହଁ ଇଏ କୁଆଡେ ପାଉନି ବୋଲି ଜଗି ଅଛି।
ନ ମତେ ଦେଲା ସ୍କୁଲ ଯିବନି ଆପଣ ନାହିଁ ଦେଖି ଦେବେ ସେମିତି କହି ମତେ ସେଦିନ ଝିଅର ଟ ହେଇଗଲେ ଫୋନ କରିବି ସେଦିନ କହିଥିଲେ ଏଇ ଯୁ କେବେ ଗୁଡେ ଦୀପା ମାଡାମ ଫୋନ କରିଥୀଲେ କେବେ ଗୁଡେ ଆଉ ଘର ଫିରିଲା କି ଏମିତି ସେମିତି କଣ ବୋଲି
ହୁଁ ହୁଁ ତାର ପରା ସ୍କୁଲ ଚେଞ୍ଜ କଲେ?
ହଁ ସେ ତା ତାର ସ୍କୁଲ ଯିବାକୁ ଇଚ୍ଛା ନାହିଁ ସେ ପୁଅର ସ ଆମେ ଜିତ
ହଁ ପିଲା ଆଗ ସେମିତି।
ଆଚ
ଇଛା ନାଇଁ ଆଉ ତାହେଲେ ତୁ ପଚାରି ଦବୁ ନାଇଁ ମ୍ୟାଡ଼ାମ ମୁଁ କରିବି ନା ନାଇଁ ଆଉ କାହାକୁ ମୁଁ ଧରିବି
ହଁ କାଲି ଲାଷ୍ଟ ପଚାରିବେ ଡାଇରେ ପଚାରିବେ ଆଉ ଦେଖ କୁହ ହଁ ନାଇଁ ପିଲେ ନାଇଁ
ହଁ ହଁ ଗୋଟେ ଥର କହିଦବୁ
ଯିବି କାଲି ଫୁଲବାଣୀ ଗଲେ ସେ ଆଉ ଗୁଟେ ଜଣଙ୍କ ପାଖକୁ ସେ ପୋ ଷ୍ଟାଲ ପଟେ ଯିବି କଥା ହେଇକି ଆଇବା
ହୁଁ ତୁ ଯାଉନୁ ନହେଲେ ଟିକେ ଦୀପା ମ୍ୟାଡ଼ାମ ଘରକୁ ଯାଇକି ଟିକେ ଦେ ଖିକି ଆଉନୁ ସାର୍ କୁ କୁହୁକୁ ଉଁ
ବୁଝିକି ଯିବେ କଣ ଗୋଟେ ତାକୁ କିଣିଦେବି ଆଉ ଯିବି ଏକା ଭାବୁଥିଲି
କଲ କରିବୁନୁ ଖାଲି ଯିବୁ ଦେଖିବୁ କେମିତି ସେ କଣ୍ଡିସନରେ ଅ ଛି କାଇଁ ଠକୁଛନ୍ତି ନା ସତ କହୁଛନ୍ତି ମତେ କାଇଁ ଲାଗୁନି ହେଲା ତା ପାଇଁ ଗୋଟେ ଏତେ ଦିନ ହେଲା ନାଇଁ କରିବାକୁ ନାଇଁ କିଛି ନା ଟନସିଲ ସତ କଥା ବଢି ଅଛି
କାଇ ଜାଣିନୁ ତୁ ହଠାତ୍ ଏନା ଯା କାଲି ତ ସଣ୍ଡେ ଅଛି କାଲି ନହେଲେ ଯଦି ହବ ଆସିଲେ ଯା ବୁଲିକି ତ ଆସିବୁ ଆଉ ବୁଲିଲା ହେଲେ ଆଉ
କେ କଣ ଗୋଟେ ଛୋଟ ଯେ ଛୋଟ ଜିନିଷ କଣ ଗୋଟେ କିଣିଦେବି ସିଏ ଆକୁ କିଛି ଖାଇବା ନେଇ ଦେବିନି ବେକାରିଆ ଆଉ କଣ ଗୋଟେ ଏଇ ବମ୍ବେ ବଜାର ଗୋଟେ ପାଉ ନାଁ ବମ୍ବେ ବଜାର ନାଇଁ ଏଇ ଯୋଉ ପାଉଚ ଗୋଟେ ଦେଖିଥିଲି ହେଲା ପାଉଚ ଗୋଟେ ଧରିକି ଯିବି
କୋଉଠିି
କୋଉଠେ
ନେଇକି ଯିବି ବିଲେ ବଜାରରେ ହୁଁ
ହେଁ ସେଇଠୁ ନେଇ ଦଉଛି
ବିଲେ ବଜାରରୁ ଆଉ କୋଉଠୁ ପାଉଚ ନେଇ ଯିବି
ନାଇଁ ମ।
କଣ
ହଁ ଯେ ଏଡି କିଏଗୋଡେ
କଣ ସେଇଟା ହିଁ ଟେନ୍ସନ ଜିନିଷ ଯେମିତି କମ ପଆ
ହୁଁ ଏ ପନ୍ଦର ଟଙ୍କା ଜିନିଷ ଗୁଡେ ତାହେଲେ ନେଇ ଦବୁ?
ଆଉ କଣ ଆଖି ଆଗରେ କଣ କଥା ଜେଠ ବି ଦେଡ୍ଶଅ ଦୁଇଶଅ
ହଁ।
ସେଇଆ ଆକା।
କଣ ନେଇଦେବି କତ ଟିକେ ଆଖି ଆଗରେ ଦେଖା ଯାଉଥିବା ଜିନିଷ। ଏ ମା ଭା ଭାସି ପଡୁଛି ଫିକା ହଉଛି ଖାଲି ଦିନକୁ ଦିନ।
ହେ ହେ ହେ ହୁଁ ହୁଁ ହୁଁ। ଫିକା ହଉଛି।
ଆଁ ମୁଁ ବାବା ହୋଉଛି ଫିକା ହୋଉଚି ଲୋ କୁ କୋଲୋ ନାଇଁ ମା ନହେଲେ ହେଟା ଅସିବ ଡ୍ରଇଂସିଟ୍ କରିଦେ ତା କଲର କରଦେ ସବୁ ବୋଇଲା ବେଳେ ମୁଁ ପାଗଳ ହେଇଯାଉଚି କଣ ଦେବି? ହଁ ହଉ ଟା ଟା।
ଟା ଟା।